ଆଜ୍ଞା ଆପଣ ଏବେ କଣ କରୁଛନ୍ତି ଜୟ ଜଗନ୍ନାଥ। ଆଜ୍ଞା ଆପଣ ଏବେ କଣ କରୁଛନ୍ତି।
ଏବେ ଶୋଇଚୁ ଆଉ କଣ କରି
ଆଜ୍ଞା ଆପଣ ସେଆଡେ ବର୍ଷା ହଉଛି।
ହଁ ବ ବ ବର୍ଷା ହଉଛି ଯିବି ଯିବି ବ
ହେ ନା ଆମର ଏଇଠି ପୁରା ଜୋର ବର୍ଷା ହଉଛି।
ନାଇଁ ଏତେ ଜୋରେ ନୁହ ହଉଲେ ହଉଲେ ମେଘ ପକଉଚି।
ଆଜ୍ଞା। ଆପଣଙ୍କୁ ଘର କୋଉଠି।
ଆମ ଘର ଏଇ ତିସୁଳିଆ।
ଆଜ୍ଞା ଆଜ୍ଞା ଆଉ ଆମ ଘର କଟକ ନୂଆପାଟଣା।
ଆଜ୍ଞା।
ଧବଳେଶ୍ଵର ସାଇଡ ସେଇ ନୂଆପାଟଣା ଆଜ୍ଞା। ଆଉ ଆପଣ ଏବେ କଣ ଖାଇଛନ୍ତି।
ଆଉ ଯେ ଭାତ ଚୁଙ୍ଗୁଡି ତରକାରୀ ଆଉ ତାପରେ ସନ୍ତୁଳା କରିଥିଲ ଛୁଇଁ ଭଜା। ଏଇ ଖାଇଛୁ ଛୁଆ ମାନେ ସବୁ ସ୍କୁଲ ଯାଇଛନ୍ତି। ଆଜି ଟିକେ ଲେଟ୍ ହେଲା ମେଘ ପକାଉଚି ନା, ଆଜି ଟିକେ ଲେଟ୍ ହେଲା ଗାଈ ଗୋରୁ ଗୁରା ଅଛନ୍ତି। ତାଙ୍କୁ ବନ୍ଧା ବନ୍ଧି କଲା କୁ ଟିକେ ଲେଟ୍ ହଉଚି।
ଯା ହଉ ଆପଣ ଗାଈ ଗୋରୁ ର ଖିଛନ୍ତି ଆଉ ଆମର ବି ଏପଟେ ଗାଈଗୋରୁ ରଖୁଛନ୍ତି ହେ ଲେ ଆମର ନିଜର ଗାଈ ଗୋରୁ ନାହାନ୍ତି, ମତେ କିନ୍ତୁ ବହୁତ୍ ଭଲ୍ ଲାଗେ ଗାଈ ଗୋରୁଙ୍କର ସେବା କରିବା ବହୁତ ଭଲ୍ ଲାଗେ, ଆଉ କିନ୍ତୁ ଏବେ ତ ଲୋକମାନେ ଗାଈ ଗୋରୁଙ୍କ ସେବା ତ ଛାଡା ଦୂରର କଥା କୁକୁର କୋଉଠି ବିଲେଇ କୋଉଠି ଅ ମାନେ ଅନ୍ୟାନ୍ୟ ସବୁ ଜିନି ଷ ରଖୁଚନ୍ତି, ହେଲେ ଗାଈ ରଖିବାକୁ ପସନ୍ଦ କରୁନାହାନ୍ତି। ଆଉ ଲୋକମାନେ କିନ୍ତୁ ଅ କଣ ଆଗରୁ କଣ ହୁଏ ଗାଈ ଗୋରୁଙ୍କ ସେବା କରନ୍ତି, ଗାଈକୁ ନିଜ ପୁଅ ଝିଅ ଭଳିଆ ଦେଖନ୍ତି।
ଆଜ୍ଞା ଗୋରୁ ମାନେ ଗୋରୁ ମାନେ ଗୋମାତା କାଇଁ କୁହନ୍ତି, ସେ ଯେ ଆମ ମାତା ପିତା ସେଇଥିପାଇଁ କିି ମାନେ ଗୋରୁଙ୍କ ଯଦି ଆମେ ସେବା କରୁଥବା ଯେ କୋଉ ଜନ୍ମରେ କି ପ ମାନେ ପାପ କରିଥବା ଯଦି ଗୋରୁ ଗଈଙ୍କୁ ଦିଟା ରଖିକି ତାଙ୍କ ସେବା କରିବା, ସେ ପାପ ଗୁରା କଟିଯିବ ଆମର। ସେଇ ପାଇଁ ଗୋରୁ ଗାଈଙ୍କୁ ରଖନ୍ତି, ଯେ କୌଣସି ଦିନ୍ଷ ଆଜ୍ଞା ଯେକୌଣସି ଜିନିଷ ଯଦି ଆମ ଘରୁ କିଛି ବି ପଦ କି ଆମ ଘରେ ଏଣ୍ଟାୟାର ମାନେ ଫ୍ୟାମିଲି ଭିତେରେ ଯାହାକୁ ଗୋଟେ ବିପଦ ଆସିବ ତାଙ୍କ ମୁଣ୍ଡରେ ଯାଏ, ସେଇଥି
ଆଜ୍ଞା ମାନେ ସେଇଟା। ମୋ ମାମୁଁ ଘରେ ମାନେ ଆପଣ ବିଶ୍ଵାସ କରିବେନି ଆ ଏବେ ସୁଧା ବି ମାନେ ଗାଈ ଗୋରୁ କୁ ଏତେ ଭଲ ପାଉଚନ୍ତି ମାନେ ମାମୁଁଙ୍କ ଝିଅ ଦି ଜଣ ସେ ଗାଈକୁ ଏତେ ଭଲ୍ ପାଆନ୍ତି ସେ ଗାଈ ଆସିକି ତାଙ୍କ ଘର ଭିତରେ ପସିକି ରହିବ ଜମା ଯିବନି। ତାପରେ ସିଏ ଶୋଇବ ସେଇଠି, ଶୋଇବ ତାଙ୍କ ସହିତ ମାନେ ଛୋଟ ବାଛୁରୀ ଟା ନା। ଶୋଇବ ଏମିତି ବଡ ହେବା ପର୍ଯ୍ୟନ୍ତ ଆସି ଶୋଇବ, ତା ଧୀରେ ଧୀରେ ମାନେ ତାକୁ ଅଭ୍ୟାସ୍ ଛଡେଇଲେ, ବହୁତ୍ ବଡ ହେଇଗଲା ପରେ ଆଉ କଣ ଆସିକି ସେ ଘର ଭିତରେ ବସି ପାରିବ। ତା ଅଭ୍ୟାସ ଟିକେ ଟିକେ ଛଡେଇଲୁ ତାପରେ ଆପଣ ଯେମିତି କହିଲେ ମାନେ ଦୋଷ ଫୋଷ କ ଟି ଜିବା କଥା ଆମ ଘରେ ଏଇଠି ମାନେ ଯେତେବେଳେ ପ୍ରାୟତଃ ଦେଖିଥିବେ ମୂର୍ତ୍ତିକିଆ ହେଲେ ନିହାତି ବର୍ଷେ ପର୍ଯ୍ୟନ୍ତ ଅସୁବିଧା ଲାଗିକି ରହେ। ଆଉ ମାନେ ଆମର ଏଇଠି ମୋ ଜେଜେମା ଯେତେବେଳେ ମରିଥିଲେ ମାନେ ଘରେ ଅ ଗୋଟ ମାନେ ଯୋ କଣ ହେଇଚି ଯୋଉ ଆମର ହୁଏନି ହଁ କଂସା ଭାତ ହୁଏ। ହଁ ସେ ଭାତ ବଳିଛି ଗାଈ କୁ ଖାଇବାକୁ ଦିଆହେଇଚି। ସ କଣ ହେଇଚି ନା ଗାଈ ଟା ବହୁତୁ ଖାଇ ଦେଇଚି, ଖାଇଦେଲା ପରେ ତା ଗୋଟେ ଦିନ ପରେ ତା ଦେହ ବହୁତ୍ ଖରାପ୍ ହେଲା, ଦି ଦିନ ବେଳକୁ ସେ ମରିଗଲା। ମାନେ ସେଇଦିନ କଣ ହେଇଚି ନା ମୋ ବଡାପା ଯାଇ ଥିଲେ କାମରେ ମାନେ ତାଙ୍କ ମୁଣ୍ଡରେ ମାନେ ଗୋଟେ ମେସିନ୍ ଟା ବାଜିଗଲା ଆଉ ଟିକେରେ ମାନେ ଯଦି ଅଧିକ ବାଜି ଯାଇଥାନ୍ତା, ସେଇଠି ତାଙ୍କ ଡେଥ ହେଇଯାଇଥାନ୍ତା ସ୍ପଟ୍ ଡେଥ୍। ମାନେ ଅଁ ମାନେ ସେ ଗାଈ ଟା ମରିବାର ଥିଲା ବୋଲି ମାନେ ତାଙ୍କ ମାନେ ୟାଙ୍କ ଦୋଷ ଟା ତାଙ୍କ ଧିଏରେ କଟିଗଲା।
ହୁଁ କହନ୍ତି ବା, ଆମ ଶାଶୁ ହେରିକା ମୋ ଜେଜେ ଜେଜେମା ଗୋଟେ ଅଛନ୍ତି ସିଏ କହିବେ ଗୋରୁ ଗାଈଙ୍କ ସେବା କରିଆ ମାନେ ଠାକୁରଙ୍କ ସେବା କରିବା। ଆଉ କାଇଁକି ମାନେ ଗୋଟେ ପୂଜା ଅଛି ଆପଣଙ୍କ ଆଡ଼େ ଜାଣିଚନ୍ତି କି ନାଇଁ ଯୋଉ ରାକ୍ଷୀ ପର୍ବରେ ପୂଜା ହୁଅନ୍ତି ଗାଈ।
ହଁ-ହଁ ନାଇଁ ଆମର ତ ଇଆଡେ ରାକ୍ଷୀରେ ପୂଜା କରାଯାଏ, ତାଙ୍କ ପାଇଁ ସ୍ୱ ତନ୍ତ୍ର ପିଠା ହବ, ଖେଚେଡି ହବ, କ୍ଷିରିଟେ ହବ, ତାଙ୍କ ପାଇଁ ଆ ସିବ ଯୋଉ ରାକ୍ଷୀ ଆସିବ, ହଁ-ହଁ। ମାନେ ରାକ୍ଷୀ ପୂର୍ଣ୍ଣିମା ଆମେ କଣ ପାଇଁ ପାଳନ କରୁ? କି ଆମକୁ ଯିଏ ରକ୍ଷା କରୁଛି ଆମେ ତା ହାତରେ ରାକ୍ଷୀ ବାନ୍ଧିବା ସେ ଭାଇ ହଉ କି ଭଉଣୀ ହଉ ଯିଏ ବି ହଉ ଆମକୁ ଯିଏ ରକ୍ଷା କରୁଛି ତା ତାକୁ ହିଁ ରାକ୍ଷୀ ବାନ୍ଧିବା କଥା। ତ ମାନେ ଏବେ ସିନା ଆମେ ସବୁ ଚାକିର ବାକିରି କରୁଛେ। ଆଗରୁ ଲୋକମାନେ କେବଳ ଗାଈ ଉପରେ ନିର୍ଭର କରିକି ରହୁଥିଲେ। ଚାଷ କରିବେ ଗାଈ ଉପରେ। ଘରଟେ ଲିପି ଲିପିବେ ଗାଈ ଗୋବରରେ। ତାପରେ ଘରେ ଚୁଲି ଜାଳିବେ ଗାଈ ଘଷିରେ। ତାପରେ ଗ ଘରେ ଯୋଉ ବି ଜିନିଷ ଆସିଲା କେବଳ ଗାଈ ପାଇଁ ହିଁ ଆସୁଥିଲା। ମାନେ ସେମାନେ ସେଇଥିପାଇଁ ଯେହେତୁ ଗାଈ ଆମର ବହୁତ ରକ୍ଷା କରୁଛି। ତା ତାପରେ ଗାଈ ଦେହରେ ସବୁ ଦେବତା ବାସ କରନ୍ତି। ସେ ଗାଈ କ୍ଷୀର ଦେବ ଆମେ ବ୍ୟବହାର କରିବା। ଗାଈର ଗୋବର ଖତ ତ ଆମେ ବିକ୍ରି କରିକି ପଇସା ଆଣୁଛେ। ଏମତି ଅ ପୁଣି ଯେତେ ଭୁଆ ଭୁଇ କାମରେ ସେଇ ଗାଈ ବଳଦ ହିଁ ଆମକୁ ସାହାଯ୍ୟ କରିଛନ୍ତି। ତ ସେତେବେଳେ ଏତେ ଯୋଉ ଜିନିଷ ସେ କରିଦଉଥିଲା। ହଁ,
ମାନେ ଆମେ ବଳଦ ନେଇକି କିଛିଟା ଚାଷବାସ କରୁଥିଲୁ। ସେଥିରେ ଖାଉଥିଲୁ। ସେଥିରେ କିଛି ଜିନିଷ ଦୂର ରାସ୍ତାକୁ ବୋହିବାକୁ ନଉଥିଲୁ ବି ମାନେ କେତେ ଉପକାର ପାଉଥିବେ। ଏବେ ସିନା ଇଣ୍ଟରନେଟ୍ ଯୁଗ ହେଲା ମାନେ
ଗା ଗାଡି ହଁ ଗାଡି ଗାଡି ଫାଡି ହେଇଗଲା। ସେଥିପାଇଁ ଆମେ ଏପଟ ସେପଡ କରିକି ସବୁ ଜିନିଷ ନେଇଯାଉଛେ, କିନ୍ତୁ ଏବେ କିନ୍ତୁ ତା ଲୋକ ତା ମୂଲ୍ୟ ବୁଝୁନାହାନ୍ତି। ସେଇ କ୍ଷୀରଟେ ବି ଯଦି ଗାଈ ଦଉଛି ସେ ଗାଈଟେ ଭଲ। ଯଦି କ୍ଷୀର ନ ଦଉଛି ହଁ ଇଏ ଆଉ କାମକୁ ନୁହେଁ ଖାଲି ଘରେ ରହିକି ଖାଉଛି ପିଉଛି ଆକୁ ବିକି ଦିଅ। ଆଉ ସେ ଯେତେବେଳେ ଦଉଥିଲା ସେ ସେତେବେଳେ ସେତେବେଳେ କିଛି କରିବାର ନାହିଁ। କିନ୍ତୁ ଯେତେବେଳେ ଦଉନି ଆଉ ସେମତି ତ ମଣିଷ ତ ମଣିଷ ବି ତ ସେମିତି କରୁଛନ୍ତି। ଯଦି ସିଏ ଆମର କିଛି କରୁଛି ତାହେଲେ ସେ ଭଲ। ଆଉ ଯଦି ଗୋଟେ ତା ଅସମୟ ପଡିଛି ହୁଏତ ସେ ମାନସିକ ଚିନ୍ତାରେ ହଉ କି ଦେହ ଖରାପ ସେ କିଛି କରିପାରୁନି ତାକୁ ବାହାର କରିଦିଅ। ସେ ତ କିଛି କରିପାରୁନି ସେ ଆମ ପାଖରେ ରହିକି କଣ ହବ। ସେ ମାନେ ସେବା ବାପା ହଉ ମା ହଉ ସ୍ତ୍ରୀ ହଉ। କି ଝିଅ ହଉ ଯାହା ଥାଉ ସେ ତାକୁ ସେ କିଛି କରୁନି ତ ଆମେ ହଁ ହଁ କେବଳ ଆମର ଗୋଟେ ଦରକାର ଫାଇଦା।
ଆଉ ଫାଇଦା ଯାହା ପାଖରେ ଆମ ପାଖକୁ କିଛି କିଛି ନାହିଁ ଆମେ ତାକୁ ଆଣିପାରିବାନି ଯେ ତାକୁ ଆମେ କିଛି ଦେଇ ବିଦା କରିଦବା। କି କାହାକୁ ଦେଇଦବା କି ତାର ମାନେ ମାନେ ଭଲ କାମ ଜମା ମାନେ ପୁଅର ଗୋଟେ ଗଲତି କ୍ଷୀର ହେରିକା ଦଉଚି ବୋଲି ଆମେ ତାକୁ ବହୁତ ସେବା କରୁଚୁ ଚୋକଡ, ନଡା ଆଉ ତା ପାଇଁ ଘାସ, କୁଟା ଯାହା ବି ଆଣିକି ତାକୁ ଦଉ ତା ଭଲରେ ରଖୁଛୁ। ଯୋଉ ଦିନ କ୍ଷୀର ବନ୍ଦ କରିବ ଗୋଟେ ଛୁଆ ଦେବା ବି ବନ୍ଦ କରିଦେବେ ବହୁତ ବୁଢି ହେଇଯିବେ ତାଙ୍କୁ କହିବି ସେ ଗୋରୁ ଆଉ
ମାନେ ଲୋକ ଦେଖନ୍ତୁ ଏବେ ସଉକିନି ପାଇଁ କୁକୁର ବିଲେଇ ଆଣିକି ରଖୁଛନ୍ତି କି ଆ ମାନେ ସଉକିନି ପୁଣି କଣ ପାଇଁ। ନା ସିଏ ଆମର ମାନେ ଆମର ଏମିତି ପଇସା ଅଛି ଲୋକ ଜାଣିବେ ଆମେ ଏମିତିଆ ଗୋଟେ ସୁନ୍ଦର କୁକୁର ଟା ରଖିଛୁ। ସୁନ୍ଦର ବିଲେଇ ଟେ ରଖିଛୁ। କେହି ଲୋକ କୁହନ୍ତୁ ଗୋଟେ ସୁନ୍ଦର ଗାଈଟେ ନେଇକି କିଏ ରଖୁଛନ୍ତି।
ଆଜ୍ଞା
ଆପଣ କୁହନ୍ତୁ କେହି ସୁନ୍ଦର ଗୋଟେ ଗାଈ ରଖିବେ କି ଗୋଟେ ସୁନ୍ଦର ଅ ଛେଳି ହଉ ମା ନା ନା ସେଗୁଡା ହୋଉଛି ମାନେ କଣ କହିଲେ, ଆ ମାନେ ଆମ ପଇସା ଦେଖେଇବନି। ଏମାନେ ବା କୁକୁର ବିଲେଇ ଆ ଆଜି କାଲିକା ମାନେ ଲୋକଙ୍କର ପଇସା ହେଲେ ହିଁ କୁକୁର ବିଲେଇ ରଖ ଖୁଚନ୍ତି, ଇଏ କରୁଛନ୍ତି। ଆମେ ପୁଣି କୁକୁର ଦେଶୀ କୁକୁର ରଖିବାନି ବାହାର ବିଦେଶୀ କୁକୁର ରଖିବା। କାଇଁ ଦେଶୀ ଜି ବ୍ୟବହାର କରୁନାହାନ୍ତି। ଦେଶୀ କୁକୁର, ମାନେ ଆପଣ ନିଜେ ଦେଖନ୍ତୁ, ଯୋଉ ଦେଶୀ କୁକୁର ସିଏ ଯେ ସେ ଡାହାଳ କୁକୁର ମାନେ ମୋ ଆଜି ମୋ ମାଲିକ ଖାଇନି କି, ଆଜି କଣ ମନ ଦୁଃଖ କି, ସେ ମାନେ ସେମତି ଅନେଇଥିବ। କି ଆଜି କାଇଁ ଆସିନି କଣ ପାଇଁ? ତା ଘରକୁ ଜଗିକି ରହିଥିବ। କିନ୍ତୁ ଏଇ ଯୋଉ ବିଦେଶୀ କୁକୁର ଦେଖନ୍ତୁ, ସେ ସେମାନେ ସେତିକି ଆମ ଘରକୁ ଜଗୁ
ମାନେ ତାଙ୍କ ଖାଇବା ଟିକେ ଲେଟ୍ ହେଇଗଲେ। ହଁ, ମାନେ ଲେ ଲେଟ୍ ହେଇଗଲେ ତାଙ୍କ ଦେହ ଖରାପ ହବ। କେତେ ପ୍ରକାର ଭିନ୍ନ ଖାଦ୍ୟ ମାନେ ଦେ ଦେଖ ବାପା ମାଙ୍କୁ ଦଉନାହାନ୍ତି ଭଲରେ ଖାଇବାକୁ କୁକୁର ଆଣି, ଏସି ଲଗେଇ, ଖଟ ଦେଇ ମାନେ କେତେ କଣ ସେବା କରୁଚନ୍ତି। ହେଲେ ବାପା ମାଙ୍କୁ ଯିଏ ଜନ୍ମ କରିଚନ୍ତି, ଦୁନିଆକୁ ଯିଏ ଆଣିଚନ୍ତି ତାଙ୍କୁ ମାନେ ସିଏ ମାନେ ଏତେ ସେବା କରୁନ, ମାନେ ଗୋଟେ କୁକୁରକୁ ଏତେ ସେବା କରୁଚନ୍ତି।
ମାନେ ଆମ ଘରେ ଗୋଟେ ସେମିତି କୁକୁର ଥିଲା। ସେ ସେ ମାନେ ବାରିକୁ ବାରି, ଆଇଁଷ ଖାଇବ ତା ପାଇଁ ଆସିବ। ସେ ମାନେ ନ ଏଇ ଯୋଉ ସାଧାରଣ ଯୋଉଁ ପାଉରୁଟି ଆସୁଛି ସେଗୁରା ଖାଇବନି। ତା ଦେହରେ ପଡିଥିବ କ୍ରିମ୍ ଦିଆ ପାଉରୁଟି, ନହଲେ ନାହିଁ କୋଉଠି ଚେରି ଇ ପାଉରୁଟି, ସେମିତିଆ ଖାଇବ। ବିସ୍କୁଟ୍ ଦେଲେ ସେ ଏଇ ଯୋଉ ସାଧାରଣ ବିସ୍କୁଟ୍ ଖାଇବନି ତା ପାଇଁ ତାର ଯୋଉ ପସନ୍ଦ ବିସ୍କୁଟ୍ ସିଏ ଆସିବ, ତାକୁ ଖାଇବ। ମାନେ କିନ୍ତୁ ସିଏ, ଆମ ଘରେ ଅଲଗା କୁକୁର ଅଛନ୍ତି ସେମାନେ ଆମ ଘରେ ଥରେ ଚୋର ପଶିଥିଲେ ସିଏ ଯେତିକି ଭୁକିଲେ, ଯେତିକି ଆମକୁ ସାହାଯ୍ୟ କରିଛନ୍ତି ଇଏ କେବେ ସାହାଯ୍ୟକରିବେନି। ସେମାନେ ଓଲ୍ଟି ମାନେ ଚୋର ମାନଙ୍କୁ ଦେଖିକି ସେ ଓଲ୍ଟି ଲୁଚି ଚି ଯାଉଛି। ମାନେ ସେତିକି ତାର ନାହିଁ କି ଆମକୁ ଗୋଟେ କୁକୁରର ଯୋଉ ବିଶ୍ଵସ୍ତ ଗୁଣ କି ତା ମାଲିକକୁ ସେ ମାଲିକ ଖାଇବାକୁ ଦେଇଛି ମାନେ ମାଲିକ ଘରକୁ ସିଏ ଜଗିକି ରହିଯିବ ସେ ଜିନିଷ ନାହିଁ। ଆଉ ଖାଲି ଆମେ କେବଳ ସଉକିନି ପାଇଁ ରଖୁଛେ ହେଲେ ମଣିଷ ଯୋଉ ଇଏଟା ବୁଝିବା କଥା ସେଟା ବୁଝୁନି। ଆଉ ଏଇଭଳି ଭାବରେ ସିଏ ମାନେ ଗୋଟେ ଯୋଉ ଜିନିଷ କାମ୍, ଯିଏ କାମରେ ଲଗଉଛି ତାକୁ ଅନାଦର କରୁଚ୍ଛେ। ଆଜ୍ଞା।
ରେ ମଣିଷ ମାନେ ମଣିଷ ଜାତି ତ ସେଇଆ ଆ ଗୋରୁ ଗାଈକି ଆମେ କେତେ ସେବା କରୁଛୁ, କେତେ ଆଜିକାଲି ମାନେ ଗୋରୁ ମାନେ ବିନା ଗୋବର ଟିକେ ନ ମିଳୁଛି ଆମେ ଘର ପ୍ରଚିଷ୍ଟା କରିପାରୁନୁ। ମାନେ ଘର ପବିତ୍ର ରହୁଛି। ସେଇଟା କଣ ମଣିଷ ବୁ ବୁଝୁଛନ୍ତି। ଆଜ୍ଞା, ଗୋବର ଟିକେ ଯଦି ନ ମିଳିବ
ତେ ଆଗରୁ ଗୋବର ଥିବ, ସେଇଥିରେ ଲୋକ ଧୂପକାଠି ଗେଞ୍ଜି ଦେଉଥିଲେ। ସେଇଥିରୁ ହୁମଟେ ହୋଉ, ଯଜ୍ଞ ରେ ହେଉ
ଯାହା ହେଲେ ଗୋବର ଯଦି ନ ହଉଛି ସେ ମାନେ ଜିନିଷଟା ଅପବିତ୍ର। କେଡେ କେଡେ ମନ୍ଦିରରେ କାହିଁ ଗୋ ପୂଜା କରୁଛନ୍ତି। ଆମର ଏଇଠି ଗୋଟେ ମନ୍ଦିର, ମଙ୍ଗଳା ମନ୍ଦିର ହେଇ ଛି, ଶନି ମନ୍ଦିର ହେଇଛି। ନାଷ୍ଟ କୁ ସୂର୍ଯ୍ୟ ପୂଜା ପରେ କହିଲେ ଗୋ ପୂଜା କରିବା ମାନେ ମିନିୟମ୍ ଗାଈକୁ ଆଣିକି ବାନ୍ଧିଲେ, ମାନେ ତାର କେତେ ସେବା? ଅଳତା ଲଗେଇକି ତାକୁ ହଳଦୀ ପାଣିରେ ଗାଧେଇ ଦେଲେ। ସେଇଠୁ ଅଳତ୍ ଅଳତା, ଫଳତା ଲଗେଇଲେ, ନୂଆ ବସ୍ତ୍ର ଦେଲେ
ମାନେ ସେମାନଙ୍କର ଆଖି ମାନେ ଏଇ କୁକୁର ମାନଙ୍କର କି ଆମ ଏମାନଙ୍କର ସେବା ଯେତିକି ଫଳପ୍ରଦ ନୁହଁ। ଦେଖିବେ ଗାଈକୁ ଆପଣ ଥରେ ସ୍ନେହ କରିଦିଅନ୍ତୁ। ଆପଣଙ୍କ ପଛରେ ସେମିତି ଗୋଡଉଥିବ। ଗୋଟେ ଗୋଟେ ମାନେ ଗାଈ ତ ଅଛନ୍ତି। ଆପଣ ନ ଆସିବା ପର୍ଯ୍ୟନ୍ତ ମାନେ ଦିନେ ଦିନେ ସେ କାନ୍ଦି ବି ପକାନ୍ତି।
ଓହୋ ମାନେ ଅଟକ ନୁହ ବି ଗଡୁଥିବ ଆମେ ଆମେ ବି କହିବା ଲୁହ କାହିଁ ଗଡୁଛି ଆଉ। ଗାଈ କାନ୍ଦିଲେ ଭଲ ନୁହେଁ। ଘରକୁ କିଛି ବିପଦ ଆସୁଛି। ମାନେ ଆଗରୁ ଲୋକମାନେ ଆମେ ତ ଏବେ ଜାଣି ପାରୁନୁ ସେ ଆଗେ ଯିଏ ବୁଢୀ ଆମ ନା ଜେଜେମା ଜେଜେ ବାପା ହେରୀକାଥିଲେ ସେମାନେ କୁହନ୍ତି। ଯେ ଗାଈ ଆଖିରୁ ଲୁହ
ଗାଈ କାନ୍ଦିଲେ ଆଉ ଘରକୁ ବିପଦ ଆସେ। ଗାଈ ହଠତ୍ ଯଦି ବୋବାଳି ଛାଡିବ ହଁ ତାହେଲେ ଗୋଟେ କିଛି ପ୍ରାକୃତିକ ସମସ୍ୟା ବି ସୃଷ୍ଟି
ହଁ ସେ କଥା ହେଇଥବ। ତାପରେ ଅଧିକ ଚିଲେଇଲେ ବି ରାତିରେ ମାନେ ଆମକୁ ମୁଁ ଯୋଉଟା ଦେଖ ଯାଏନି ତାଙ୍କୁ ସେଇଟା। ଦେଖାଯାଏ। କୁହନ୍ତି ମାନେ ଦେଖାଯାଏ ତାକୁ। ଦେଖିପାରନ୍ତି ସିଏ ନା। ସେଇ ପୁଣି କହିବ ଗାଈ ଚିଲାଉଛି କଣ ଗୋଟେ ଦେଖିଲା। ନା ମାନେ ଆମେ ଅବଶ୍ୟ ଘରେ
ମୁଁ ଅଛି ଆପଣଙ୍କୁ ପରେ କେବେ କଲ କଲ୍ କରି କଥା ହଉଛି ଆଉ। ରଖୁଛି। ଆପଣଙ୍କ ସହିତ କଥା ହି ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା ଆ